ବରରେ ପଶିଲା। ହୁଁ ଏଇ ନମ୍ବର ଟା ମୁଁ ବହୁତ ଥର ଚେଷ୍ଟା କରୁଥିଲି କିନ୍ତୁ ସେଇ ଟାଇମରେ ଆସୁନଥିଲା ଏବେ ଆସିଲା।
କିଛି ବୋଧେ ସେଇ ଆମର ବୈଜ୍ଞନମାନେ ତ୍ରୁଟି ଥିବ କି ଆମର ଯାନ୍ତ୍ରିକ ତ୍ରୁଟି ଥାଇପାରେ ସେଥି ଏବେ ବୋଧେ କିଛି ଅସୁବିଧା ହୋଇଥିବ ଏବଂ ଆସୁନଥିବ
ଆଜ୍ଞା।
ଆଉ ତମର ଆଜି କଣ କେମିତି ଚାଲିଛି ସବୁ ଏଇନା ଚାଲିଛି ଏପର୍ଯ୍ୟନ୍ତ ଭୋଜି କେତେବେଳେ ସରିବ ଖାଇବ କେତେବେଳେ ଶୋଇବ କେତେ ତ
ଏଠି ଆଜ୍ଞା ଆପଣଙ୍କ ଅ ଆମର ତ ସରିଗଲାଣି ପାଖାପାଖି ଶେଷ ହବା ମ ମାନେ ପର୍ଯ୍ୟାୟରେ ଅଛି ଏବେ ସରିଯିବ ଆଉ ଦଶ ପନ୍ଦର ମିନିଟ୍ ଭିତରେ ଆମର ବୋଧେ ସମ ସମାପ୍ତ ହେଇଯିବ ସବୁ ଜିନିଷ ଆପଣ ଏବେ କଣ କରୁଛନ୍ତି କୁହନ୍ତୁ? ଆପଣଙ୍କର ଆଜି କଣ ଖାଇବା ହେଇଥିଲା?
ହଁ ମୁଁ ମୁଁ ଆଜି ସେମିତି ମୋର ତ ଯେତିକି ପରିମାଣରେ କଥା ହେବାର୍ ଥିଲା ସବୁ ସରିଗଲାଣି ମୁଁ ତ ମୁଁ ଏବେ କାହାକୁ ଆଉ କଥା ହେଇପାରିବିନି ହେଲେ ମାନେ ମୋତେ ଯଦି ସବୁ ଫୋନ ଆସିଥିଲା ମୁଁ ସବୁ ମାନେ ଇଏ କରିଚି
ଆଜ୍ଞା।
ଫୋନରେ କଥା ହେଇଛି ହଉ ସେଥିରେ ଯାହା କେତେ ହେଇଥିବ ମୁଁ ଆଉ ଜାଣିନି ଯାହା ଆସିବ ସେତେବେଳେ ମୁଁ ଜାଣିବି ଆଉ ଦୁଇରେ ପରବର୍ତ୍ତୀ ମାନେ ପର୍ଯ୍ୟାୟକୁ ମୁଁ ଯାଇସାଇଲିଣି ତ ସେଥିପାଇଁ ଗୋଟେ ପରୀକ୍ଷା ଦେଇଥିଲେ ପରୀକ୍ଷାରେ ଯାହା ଭଗବାନଙ୍କ ଆଶୀର୍ବାଦ ଉତ୍ତୀର୍ଣ୍ଣ ହେଇଛି। ଆଉ ମୁଁ ସେଇ ସେଇ ହିସାବରେ ମୁଁ ସେଇଟା କରିବି ବୋଲି ଭାବି ମନସ୍ଥ କରିଛି ତ ମୁଁ ସେଇଥିରେ ଅଧିକ ଧ୍ୟାନ ଦେବି ଆଉ ଆଉ ଏଇଟା ମୁଁ କହିଲି ଏଇଟା ଚାଲିଛି ଏଇଟା ତମେ କଲା ପରେ ସେଇ ସେଇ ସ୍ତରକୁ ତମେ ଆସିପାରିବ। ଆଉ ସେଇଟା ଆସିଲେ ସେଇଟା ଭଲ ମାନେ ସେଇଥିରେ ଆପଣଙ୍କୁ ଅଧିକ ପଇସା ମିଳିବା ସହିତ ଅଧିକ କିଛି ମାନେ ଅଳ୍ପ ସମୟ ଅଧିକ ପଇସା ଆପଣ ରୋଜଗାର କରିପାରିବେ।
ଆଙ୍ଗେ।
ସେଥିପାଇଁ ମୁଁ ଇଏ କରୁଥିଲି ଆଉ
ମୁଁ ଏ ବିଷୟରେ ବୁଝିପାରୁଛି କିନ୍ତୁ ମୁଁ ଏ ବିଷୟରେ ସବୁ ବୁଝିପାରୁଛି।
ଆଉ ବାକି ଆଜି କେତେ କଣ ହେଇଛି? ମୁଁ ତ ଆଜି ମୁଁ କିଛି ନିଜେ କିଛି ଇଏ କରିନି ତ ମୁଁ ଜାଣିପାରିବିନି ହଁ। ମୋତେ ଆସିଛି ଯେତିକି ତଥାପି ସେଇଟା ଧରିକି ଚାଲିବ ତ ଚାରିଶହରୁ ପାଞ୍ଚଶହ ମଧ୍ୟରେ ଧରିକି ଚାଲ କାରଣ ଅଶୀ ଟଙ୍କା ଧରିକି ଚାଲ ଗୋଟାକୁ ତ ହଁ ଛଅରୁ ସାତଟା ମୁଁ ଆଜି ଇଏ କରିଛି। ତ ସେତିକି ଧରିକି ସେଇ ହିସାବରେ ଆଉ ଯାହା ଇଏ କରିବ ଆଉ ମୁଁ ଆଉ ସେମିତି ଦେଖିନି ଆଉ ଏଇଟା ଯାହା ଆସିବ ମୋର ଧୀରେ ଧୀରେ ତ ଆସିବ। ମୁଁ ବ ଏବେ ଅଧିକ ଧ୍ୟାନ ଦେଉଛି ସେଇ ମାନେ ଗ୍ରୁପର ଲୋକଙ୍କୁ ଅଧିକ ମାନେ ଇଏ କରିବା ପାଇଁ।
ଆଜ୍ଞା ଆଜ୍ଞା ଆଜ୍ଞା।
ତ ସେଥିପାଇଁ ମୁଁ ସେଇଠରେ ଅଧିକ ଧ୍ୟାନ ଦେଉଛି ତ ମୁଁ ଏଥିରେ ଅଧିକ ଧ୍ୟାନ ଦେଇପାରୁନି। ଏ ମାନେ ଯେହେତୁ ପ୍ରକଳ୍ପଟା ଆମେ ଆଣିଛୁ ତ ମୋତେ ଟିକିଏ ଅଧିକ ସେଥିରେ ଧ୍ୟାନ ଦେବା ପଡ଼ୁଛି।
ଏମିତି ଆଉ ଆଉ ଆପଣଙ୍କର? ରଥଯାତ୍ରାରେ କଣ କେମିତି ହୁଏ କଣ କେମିତି ହୁଏ ଟିକେ ସବୁ କହିବ କେମିତି ତମ ସେପଟୁ ଜାଣିଛି ରଥଯାତ୍ରା ଭଲ ହୁଏ ବୋଲି।
ହଁ ରଥଯାତ୍ରାରେ ତ ମୁଁ ବହୁତ ମୋର ମୋର ବେଶୀକରି ଉ ମୋର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ମୁଁ ମୋର ଦାୟିତ୍ଵ ଭଲ ଭାବେ ମାନେ ଏଇଟାକୁ ସମ ସମାପନ କରେ। ମୋର ରଥରେ ମୋ ଦାୟିତ୍ୱ ହେଲା ରାଜା ହେବାର ତ ମୁଁ ସେଠି ଛେରା ପହଁରା ସହିତ ଠାକୁରଙ୍କୁ କେମିତି ରଥରେ ବସେଇବି ଆଉ ଠାକୁରଙ୍କର କେମିତି ପୂଜା ଅର୍ଚ୍ଚନା ଭଲ ଭାବେ ହବ ସେ ବିଷୟରେ ବିଶେଷ କରି ଧ୍ୟାନ ଦିଏ। ଠାକୁର ଯେତେବେଳେ ମାଉସୀ ପାଡିକି ଯାଆନ୍ତି ତ ସେତେବେଳେ ମୁଁ ଭଲ ଭାବରେ ଯାଇକି ସେଠି ସମାପନ କରେ ସମସ୍ତ କାର୍ଯ୍ୟ। ତା ସହିତ ମୋର କାର୍ଯ୍ୟ ଯେତିକି ଥିବ ମୁଁ ତାକୁ ସବୁ ମାନେ ଭଲ ଭାବେ ସମାପନ କରେ। ବାହୁଡା ଯାତ୍ରା ବି ସେମତି ବି ହୁଏ। ଆମର ଗାଁ ର ପିଲାମାନେ ଉ ମାନେ ମ ମାନେ ମୋ ଉପଭୋଗ କରନ୍ତି ବହୁତ କିଛି। ବାଦ୍ୟ, ତାଳ, ଘଣ୍ଟା, ଢୋଲ ସହିତ ଉଁ କୀର୍ତ୍ତନ ମଣ୍ଡଳୀ ଏବଂ ଅଲଗା କୌଣସି ମାନେ ସବୁ କିଛି ପାରମ୍ପରିକ ଉଁ ନୃତ୍ୟ ମାନେ ଅନୁଷ୍ଠିତ ହୁଏ। ତାକୁ ଆମେ ଭଲ ଭାବେ ସମାପନ କରୁ କେମିତି ଶାନ୍ତି ଶୃଙ୍ଖଳା ସହିତ ସବୁ ସମାପନ ହୁଏ। ହବାକୁ ଆମେ ତ ମୁଁ ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦିଏ।
ଯା ହଉ ମାନେ ଶୁଣିକି ବହୁତ ଖୁସି ଲାଗିଲା କି ଆପଣଙ୍କର ରଥଯାତ୍ରା ଭଳି ପବିତ୍ର କାମରେ ପ୍ରଭୁ ଜଗନ୍ନାଥଙ୍କର ଏତେ ସବୁ ସେବା କରୁଛନ୍ତି। ଆଉ ଅଧିକ ଖୁସି ଲାଗିଲା କି ଆପଣ ରାଜା ହେବାର ମାନେ ମାନେ ଦାୟିତ୍ୱକୁ ଆପଣ ନିଭାଉଛନ୍ତି ଆଉ ରଥଯାତ୍ରାରେ ଏତେ ସବୁ ଦାୟିତ୍ୱ ଆପଣ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ନିଭଉଛନ୍ତି ଜାଣିକି ଅତ୍ୟନ୍ତ ଖୁସି ଲାଗିଲା। ଆଉ ମୁଁ ଆଶା କରୁଛି ଭଗବାନଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ପାଖରେ ରହିଥିବ। ଯେପରି ଅଛି ସେମିତି ଥିବ ଆପଣ ମାନେ ଉନ୍ନତି ହିଁ କରି ଚାଲିବେ ଆପଣଙ୍କ ଜୀବନ ଚଲା ପଥରେ ଆଉ ମୁଁ ଯଦି କହିବି ଆମ ଗାଁରେ ରଥଯାତ୍ରା ତ ବି ହୁଏ ଆମ ଗାଁରେ ଯଦିଓ ଠାକୁର ବହୁତ ଭଲରେ ହୁଅନ୍ତି କିନ୍ତୁ ରଥ ଟିକିଏ ଛୋଟ ହୁଏ କାରଣ ଆମ ଗ୍ରାମର ରାସ୍ତା ଟିକେ ଏତେ ଚଉଡା ନଥିବାରୁ ଛୋଟ ରଥ କରନ୍ତି କାରଣ ବଡ଼ ରଥ ହେଲେ ଗ୍ରାମ ଭିତରେ ପଶିବାକୁ ଅସୁ ଅସୁବିଧାର ସମ୍ମୁଖୀନ ହୁଏ। ତ ସେଥିପାଇଁ ଟିକେ ଛୋଟ କରନ୍ତି। କିନ୍ତୁ ଏଥର ନୂଆ ରଥଷ୍ଟ ମାନେ ବି ଏବେ ପୁରୁଣା ରଥ ଯେହେତୁ ପୁରୁଣା ହେ ହୋଇଗଲାଣି। ତ ଏବେ ନୂଆ ରଥ କାମ ଚାଲିଥିଲା ବଢେଇ ମିସ୍ତ୍ରୀ ଭାଇମାନେ ତାଙ୍କ କାମ ମନ ଧ୍ୟାନ ଦେଇ କରୁଥିଲେ ମୁଁ ଆସିଥିଲି ଆଉ ଦେଖିଲି କି ନୂଆର ତ ହେବ ଜାଣିକି ବହୁତ ଖୁସି ଲାଗୁଥିଲା। ଆଉ ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର କାମ ବି ନିର୍ମାଣ ଚାଲିଚି ଆମ ଗାଁରେ। ପୁରୁଣା ମନ୍ଦିରରେବି ନୂଆ ମନ୍ଦିର କରିବା ପାଇଁ ଭାବିଛନ୍ତି। ସେଥିପାଇଁ ବହୁତ ଲୋକ ଆମ ଗ୍ରାମବାସୀ ପୁରା ନିଜର ମାନେ ସବୁ କିିଛି ମାନେ ଦେଇକି କି ଗ୍ରା ମନ ଧ୍ୟାନ ଦେଇକି ଗ୍ରାମ ମନ୍ଦିର ନିର୍ମାଣରେ ଚାଲିଛି ଆଉ ଆଶା କରିଛି ଏକରୁ ଦୁଇ ବର୍ଷ ଭିତରେ ଗ୍ରାମର ମନ୍ଦିର କାମ ସୁରୁଖୁରୁରେ ହେଇଯିବ ଆଉ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଲେ ଆମ ଗ୍ରାମ ବି ବହୁତ କିଛି ଉନ୍ନତି କରିବ। ଆଉ ଯେହେତୁ ଆମର କୁହନ୍ତିନି କି ଓଡ଼ିଆ ଲୋକଙ୍କର। ଜଗନ୍ନାଥ ହିଁ ସାହା ଭରସା ତ ସେଇ ଭରସାରେ ଆମେ ସବୁ ଆଗେଇ ଚାଲିଛୁ ଜାଣିନୁ କଣ ହେବ। କିନ୍ତୁ ପ୍ରଭୁ ସବୁ ଆମ ଭଗବାନଙ୍କ ହାତ ଟେକିକି କାମ ଆମ କାମ କରିଚାଲିଚୁ ଆଉ। ଆଉ ମୌସୁମୀ ବର୍ଷା କଣ କେମିତି ହଉଚି ରେ ଏପଟେ ନା ହେଇନି ବର୍ଷା କଣ କେମିତି?
ଆପଣ ଆଜି କଣ ମାନେ କଣ ଇ କରିଚନ୍ତି କଣ? ଆପଣଙ୍କର ରଥରେ ଆପଣ ଗାଁକୁ ଯାଉଛନ୍ତି କି ନାହିଁ।
ହଁ ମୁଁ ତ ଯାହା ହେଲେ ବି ଆମ ଗାଁରେ ଯେମି ରଥଯାତ୍ରା ଭଲ ଭଲରେ ହୁଏ। ପୁରା ରଥଯାତ୍ରା ନଅ ଦିନ ଯଉ ଠାକୁର ମାଉସୀ ମନ୍ଦିର ମାଉସୀ ମା ମନ୍ଦିରରେ ଆସିକି ରୁହନ୍ତି ମାଉସୀ ମନ୍ଦିର ଆମ ସାହିରେ ଅଛି। ତର ଯେହେତୁ ପ୍ରଭୁ ଜଗନ୍ନାଥ କାଳିଆ ଆମ ଗ୍ରାମ ସାହିକି ଆସୁଚନ୍ତି। ତ ନଅ ଦିନ ଯାକ ବହୁତ ଉତ୍ସବ ମୁଖରେ ପାଳନ କରାଯାଏ। ସବୁଦିନ କିଛି ନା କିଛି ପ୍ରଭୁ ଜଗନ୍ନାଥଙ୍କ ପାଇଁ ଖାଦ୍ୟ ଏନ୍ତି କୁହନ୍ତିନି। କୋଉଦିନ ଅରୁଆନ ଡାଲମା ଖଟା ଯୋଉ କଉଦିନ କିଛି ପନିପରିବା ପକେଇକି ନୂଆ ମାନେ ମଶ୍ଚର କି କିଛି ନା କିଛି ନା ନୂଆ ନୂଆ ଖାଇବା ତିଆରି ହୁଏ ପ୍ରଭୁଙ୍କ ପାଇଁ। ଆଉ ଗ୍ରାମବାସୀ ବୃନ୍ଦ ଗ୍ରାମ ସମସ୍ତଙ୍କୁ ବହୁତ ସେଇ ନଅ ଦିନ ଯାକ ଖାଇକି ମାନେ ମାନେ ଖାଦ୍ୟପାନୀୟର ଅସୁବିଧା ନଥାଏ କାହା ଘରେ ବି ରୋଷେଇ କରାଯାଏନି ନ କହିଲେ ଚଳିବ କୌଣସି ଆଇଁଷ ନଅ ଦିନ ଯାକ କରାଯାଏନି। କର କରନ୍ତିନି ଆଉ ବହୁତ ଭଲରେ ଆମ ଗାଁରେ କରନ୍ତି ତ ସେଥିପାଇଁ ମୁଁ ଭାବୁଛି କି ରଥ ଆତ୍ରା ପୂର୍ବରୁ ଦୁଇରୁ ତିନି ଦିନି। ଛୁଟି ନେଇକି ଆମ ଗାଁକୁ ଯିବି। ଯାହା ହୋଉଛି ହୋଉ କିଛି ନା କିଛି ହୋଉ ଶ୍ରୀକ୍ଷେତ୍ର ନହେଲେ ବି ଆମ ଗାଁରେ। କାଳିଆାର ମାନେ ରଥ ଦୌଡ଼ି ଟାଣିବାର ଲାଭ ହେଇ କରିବା ପାଇଁ। ବହୁତ ଇଚ୍ଛୁକ ଅଛି। ଭଗବାନଙ୍କ ଆଶା।
ହଁ ଆପଣ ସୌଭାଗ୍ୟ ପ୍ରାପ୍ତି କରନ୍ତୁ।
ତେବେ କେତେ ସମୟ ହେଲାଣି ମୋତେ ଦେଖାଯାଉନି ଦେଖିଲୁ କେତେ ସମୟ କଥା ହେଲାଣି।
ଆପଣ ମୋ ସହିତ ଆଠ ମିନିଟ୍ କଥା ହେଲେଣି।
ହଉ ଦେଖୁ ଥା ଦଶ ମିନିଟ୍ ହେଲେ ତୋ ଆଡ଼ୁ କାଟିଦବୁ ଆ।
ହୁଁ ହୁଁ।
କାରଣ ମୋତେନ ଫୋନ ମତେ ଟିକେ କଣ ହାତ ମାରିଲେ ପ୍ରୋଟେକ୍ସନ୍ ସେନ୍ସର ଅନ୍ ହେଇଯାଇଚି ତ ଯାହାବି କଥା ହେଉଛି ତ ମୁଁ ଅ ଦାଡ଼୍ ଅନ୍ ହ ପାସୱାର୍ଡ଼୍ ଖୋଲୁ ଖୋଲୁ ସେ ମାନେ କିନ୍ ପୋଟେକ୍ସନ୍ ଆକ୍ଟିଭ୍ ହେଇଯାଉଚି। ତ ମୁଁ ଜାଣିପାରୁନି କେତେ ସମୟ।
ଆଜ୍ଞା।
ଏମିତି ଚାଲିଚି ତାପରେ ଆଉ
ଆପଣ ଗୋଟେ ମିନ୍ ଆପଣ ଗୋଟେ ମିନିଟ୍ ସ ଲାଇନ୍ ରେ ରୁହନ୍ତୁ ତାପରେ ମୁଁ ଆପଣଙ୍କୁ କୋହୁଚି।
ଆରେ ନାଇଁ ସେ ଏମିତି ରହିହ କିଛି ନାଁ କିଛି କହିବା ପଡ଼ିଅ ଠିକ୍ ଅଛି ମୁଁ କୋହୁଛି। ଆମର ତୁ ଯା କାମ କର ମୁଁ ଏମିତି କୋହୁଚି ଦଶ ମିଣ୍ଟି ହେଲେ ତୁ ଅଟୋମେଟିକ୍ କାଟିଦୋବୁ।
ହଁ ଦଶ ମିଣ୍ଟି ଆଉ ଆଠ ମିଣ୍ଟି ହୋଉ ଆଠ ମିଣ୍ଟି ଅଛି ଆଉ। ଆଠ ମିନିଟ୍ ହେଇଛି ବା ନଅ ମିନିଟ୍। ତିରି ଛେକେନ୍।
ଅଉ ଯା ହଉ ମାନେ ତୁମ ସଇତର କଥା ହେଲି। ବୋହୁତ ଖୁସି ଲାଗିଲା ଆଉ ଭାବୁଚି ଭଲରେ ରୁହ। ଆଉ ତମ ଭବିଷ୍ୟତ ବି ଉନ୍ନତି କର ନିଜ ଚାକିରୀ ସହିତ ତୁମେ ଯାହା ବି କାର୍ଯ୍ୟ କରୁଚ ତୁମର ଫଟକୁଲ୍ ଉଠେଇବା ସହିତ ବି ଯାହା ବି କିଛି କରୁଚ କି ତୁମେ ମାନେ ଦେଶ ନିର୍ମାଣରେ ଯାହା ବି ଯୋଗାଦାନ୍ ଯୋଗଦାନ ଦୋଉଚ ହୋ ଭଲରେ ହୋ ହୋ ଆଶା କରୁଚି ଆପଣଙ୍କୁ ଭଲ କାମ ବି ମିଳୁ। ଆଉ ଦେଶର କି ଗାଁର ସଡ଼କ ନିର୍ମାଣଠୁ ନେଇକି ଘର ନିର୍ମାଣ ଆପଣ ଭଲରେ କରନ୍ତୁ ସଉ